ହିଁ। ନମସ୍କାର ସାର୍ ନମସ୍କାର ସାର୍ ହେଁ ହଁ। ଆଉ ଭଲ ଅଛନ୍ତି? ହଁ ମୁଁ ସେ ପ୍ରଭୁଙ୍କ କୃପାରୁ। ଭଲରେ ଅଛି କୁଶଳ ମଙ୍ଗଳ ଆଉ ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ବହୁତ ଭଲ ରହି ସେଇଁ ବାସ୍ ସବୁ କିଛି ଭଲ ଚାଲିଛି ଚାଲିଛି କାମ ଚାଲିଚ଼ି ଭଲ ଚାଲିଛି ଆଉ।
ହଁ ହଁ ହଁ ହଁ ଆଉ। ଆପଣଙ୍କର ମାନେ ସେ ଯୋଉ ଗୋଟେ ଲେଖୁଥିଲେ ଆପଣ ଗୋଟେ ଆର୍ଟିକାଲ ଟା ଲେ ଖୁଥିଲେ ଗୋଟେ ନ୍ୟୁଜ୍ ପେପରରେ ଆପଣ ଯା ଲେଖୁଥିଲେ ଆ ଦିବ୍ୟାଙ୍ଗ ମାନଙ୍କର ଅନୁଦାନ ଏଇ ଯୋଉ ହଁ ଅଲମ୍ପିକ୍ କୁ ନେଇକି ସେଟା ସରିଲା ଆପଣଙ୍କର?
ଆଜ୍ଞା ଆଜ୍ଞା। ମାନେ ଲେଖା ଚାଲିଛି ତା ସାଙ୍ଗରେ ମାନେ ମୁଁ ଯୋଡି ହେଇ ଚାଲିଛି ଭିନ୍ନ ଭିନ୍ନ ପ୍ରକାରର ଅନୁପ୍ରାଣିତ ଦିବ୍ୟାଙ୍ଗ ମାନେ ଖେ ଖେଳାଳି ଖେଲାଡ଼ି ମାନଙ୍କ ସହିତ। ତ କି ପ୍ରକୃତରେ ମାନେ ମାନେ ଗୋଟେ ବହୁତ ମାନେ ଦେଖିବା ଆପଣ ଆଁ ଗୋ ଟେ ଉଁ ଆପଣଙ୍କ ମନ ଭି ତିରେ ମଧ୍ୟ ହଠାତ୍ ମାନେ ଲୁହ କେତେବେଳେ ଆସିବ ହାରି ଆପଣ ଜାଣିପାରିବେନି ଯେତେ ଆପଣ ଏଇପ୍ରିରି ଏ କାହାଣୀ ଗୁଡ଼ାକ ପଢ଼ୁଛନ୍ତି ଏଇପରି କାହାଣୀ ଗୁଡ଼ାକ ଦେଖୁଛନ୍ତି ତଥା ଏପରି ଆଁ ମାନେ ବହୁତ ଭଲ ଭଲ ମଣିଷମାନଙ୍କ ସହିତ। ତ ଆପଣ ସାକ୍ଷାତକାର କରୁଛନ୍ତି ପ୍ରକୃତରେ ଆପଣ ମାନେ ଅନୁପ୍ରାଣିତ ହୋଇଉଠିବେ ସେମାନଙ୍କର ଯୋଉ ନିରନ୍ତର ଚେଷ୍ଟା ସେମାନଙ୍କର ଅଦମ୍ୟ ସା ହାସ ଅନୁକରଣୀୟ ନେତୃତ୍ୱ ତଥା ଯୋଉପରି ଭାବରେ ସେମାନେଙ୍କର ମାନେ ଶତ ଚେଷ୍ଟା। ସମ୍ପୂର୍ଣ୍ଣ ଓଡ଼ିଶା ରଥା ଜାତୀୟ ସ୍ତରରେ ମଧ୍ୟ ଲୋକଙ୍କ ସାମ୍ନାରେ ସମ୍ମୁଖରେ ପ୍ରଦର୍ଶିତ ହଉଚ଼ି ତାହା ପ୍ରକୃତରେ ମାନେ ପ୍ରଶଂସନୀୟ ଅଟେ। ପ୍ରକୃତରେ ସେମାନେ କେତେ ଚେଷ୍ଟା କେତେ ଚେଷ୍ ଟା କେତେ ପରିଶ୍ରମ କରିଛନ୍ତି ନିଜକୁ ସେଇ ସ୍ତରରେ ରଖିବା ପାଇଁ ନିଜକୁ ସ୍ ସେହି ସ୍ତରରେ ପହଞ୍ଚେଇବା ପାଇଁ ଆଉ ଆଜି ମାନେ ସମ୍ପୂର୍ଣ୍ଣ ଭାରତ ସମ୍ପୂର୍ଣ୍ଣ ଦେଶବାସୀ। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ପୂର୍ଣ୍ଣ ବିଶ୍ୱବାସୀ ଆଜି ଛିଡ଼ା ହେଇ। ସେହି ବିକଳାଙ୍ଗ ମାନଙ୍କ ପାଇଁ ତାଳି କରତାଳି ମାରୁଛନ୍ତି। ଯିଏ ନିଜ ଗୋଡ଼ରେ ଠିଆ ହେଇପାରିବେନି କି ନ୍ତୁ ଆଜି ତାଙ୍କର ଅବଦାନ ଏତିକି ରହିଛି ଯାହା ସମ୍ପୂର୍ଣ୍ଣ ମୋତେ ଲାଗୁଛି ମାନବ୍ ସମାଜ୍। ପାଇଁ ଗୋଟେ ବହୁତ୍ ବଡ଼ ମିଶାଲ୍ ହେଇ ଉଠୁଛି ଗୋଟେ ବହୁତ ବଡ଼ ଉଦାହରଣ ଆସ୍ ଚିହିରି କି ହଁ ଆପଣଙ୍କର ଶରୀର ଆପଣଙ୍କୁ ଦେଖବନି ଯେ ଆପଣଙ୍କର। ଅ ପ୍ରକୃତ ଅ ମହତ୍ଵ କଣ ଆପଣଙ୍କ ବିଚାର ଧାରା ଆପଣଙ୍କର କେତେ। ପ୍ରକାରେ ଆପଣ କଷ୍ ଟ କରିପାରିବେ କେତେ ପ୍ରକାର ଆପଣ ପରିଶ୍ରମ କରିପାରିବେ ଆପଣଙ୍କ ସ୍ୱପ୍ନ ସାକାର କରିବା ପାଇଁ ତାହା ପ୍ରକୃତରେ ଦେଖାଏ କି ଆପଣ କିଏ ତ ମତେ ବହୁତ ଖୁସି ଲାଗିଲା। ଏଇ ଜିନିଷ ଉପରେ କର୍ଯ୍ୟ ଯେତେବେଳେ ମୁଁ କରୁଥିଲି ଆପଣ କଣ ଲାଗୁଛି ଆପଣ ଆପଣ ମତେ ନିଜେ ସା
ହଁ ନିହାତି ଭାବରେ ଆପଣ ମୁଁ ଯେବେ ସ୍ ସୁଣିଲି ଆପଣ ଏ ବିଷୟରେ ଲେଖୁଛନ୍ତି ତାପରେ ମୁଁ ମୁଁ ବି ଭାବିଲି ମୁଁ ଟି କେ ତର୍ଜମା କଲି ଏବଂ ମୁଁ ବି ବହୁତ ଗୁଡ଼ାଏ ଆଖପାଖରେ ଆମ ସମାଜରେ ସେମିତି ଲୋ କଗୁଡାକ ଅଛନ୍ତି ମୁଁ କିନ୍ତୁ ମୁଁ ଯାହା ଆ ଯେତେବେଳେ ମୁଁ ସ୍ପେସି ମାନେ ଗୁରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଯେତେଏଳେ ଦେଖିଲି ଆମର ଅଲମ୍ପିକ୍ ରେ ତାଙ୍କର। ଅବଦାନ ଦେଖିଲି ବା ସାମାଜିକ ପ୍ରାଣୀ ହିସାବରେ ଗୁଡାଏ ଜିନିଷରେ ତାଙ୍କର ଅବଦାନ ଯେ ତେଳେ ଦେଖିଲି ମୁଁ ଭାବିଲି ଯେ ଶରୀରର ଅ ଯୋଉ ଅ ଖାମି ଶରୀରରେ ଯାହାବି ତାଙ୍କର ଅସୁବିଧା ଅଛି ସେଗୁଡାକ ତାଙ୍କର ଯୋ ସ୍ଵପ୍ନ କୁ ବାନ୍ଧି ରଖିଲାନି ସେ ଯୋଉ ଶରୀରର ଯାହାବି ସେମାନଙ୍କର ଅସୁବିଧା ହଉ ଛି ତାଙ୍କର ସ୍ୱପ୍ନ କୁ ଆଉ ଗୋଟେ ନୂଆ ଆକାର କଲା ମାନେ ସେମାନେ ଆଉ ଉ ଯୋଉ ସାମ୍ ସମାଜରେ ସେମାନଙ୍କୁ ଯେଉଁ ନିମ୍ନତର ଭାବରେ ଦେଖୁଥିଲେ ସେମାନେ ସେଇ ନିମୁନ୍ ସେମାନେ ତାଙ୍କର ସେଇ କାହାଣୀକୁହିଁ ବଦଳେଇ ଦେଲେ ଏବଂ ବଦଳଉଛନ୍ତି। ସେ କାହାଣୀ ସେମାନେ ନିଜ କାହାଣୀ ନିଜେ ଲେଖୁଛନ୍ତି ତାଙ୍କ ଶରୀରର ଯୋଉ ଅ। ଅସୁବିଧାକୁ ନେଇକି ସେମାନେ ଦୁଃଖ ହୋଇକି ଧରି ରଖି ବସୁନାହାନ୍ତି ସେମାନେ ଚାହୁଁ ସେମାନେ ଭାବୁ। ଛନ୍ତି ଯେ ଆମେ ଏଇ ଶରୀରରେ ହିଁ ଆମେ ଅଭାବନିୟ ଜିନିଷ ଆମେ ନୂଆ ଜିନିଷ। ତ ଆମେ ଯୋଉଟାକି ଭଲ ଲୋକମାନେ କରିପାରୁନାହାନ୍ତି ତାଠୁ ଭଲ ଜିନିଷ ଆମେ। ନିଜେ ଏହି ଶରୀରରେ ଯୋଉଠେକି ଶରୀରରେ କିଛି କମି ଅଛି ଏହି ଶରୀରରେ ଆମେ। ଆମେ ଯୋଉ ଭଲ ଲୋକମାନେେ ଯୋଉ କାମ କାର୍ଯ୍ୟ ଗୁଡ଼ା କରିପାରୁନାହାନ୍ତି ଆମେ ସେଇ କାର୍ଯ୍ୟ ଗୁଡ଼ା କରି ଦେଖେଇବୁ ବୋଲି ସେ ଯୋ ସେମାନେ ଅ ଅମ୍ ଅ ସେମାନେ ଯୋଉ ପ୍ରଣ ନେଇକି ଯୋ ନିଜର ସ୍ୱପ୍ନ ନକୁ ସାକାର କରୁଛନ୍ତି ଏବଂ ଆ ଅ ତାଙ୍କର ବାପା ମାଙ୍କୁ ତାଙ୍କର। ଯୋଉ ଅଭିଭାବକଙ୍କୁ ଗର୍ବିତ ଅନୁଭବ କରଉଛନ୍ତି ସେଇଟା ନିହାତି ଅନ୍ୟକ୍ ତମ ମୁଁ କହୁଛି ହୁଁ।
ନିଶ୍ଚୟ ଭାବରେ ଯେତବଳେ ଆପଣ ଏହି ଜିନିଷକୁ ଏ ତେ ସୁନ୍ଦର ଭାବରେ ପରିପ୍ରକାଶ କଲେ ମୋତେ ମୋତେ ଖୁସି ଲାଗୁଛି। କି ଆପଣ ବହୁତ୍ ଭଲଭାବରେ ଏଇ ଜିନିଷକୁ କହିଲେ। କି ଶାରୀରିକ ଅସୁବିଧା ଆଜି କାହାର ମଧ୍ୟ ସପ୍ନରେ ବାଧା ପାଲଟି ନାହିଁ। ଆଜି ସମସ୍ତେ ମାନେ ଶିଖି ଯାଇଛନ୍ତି। ପ୍ରକୃତରେ ପ୍ରକୃତ ଭାବରେ ନିଜ ସ୍ୱପ୍ନ ପାଇଁ ନିଜ ସ୍ୱପ୍ନ ନିଜ ଆଶା ପାଇଁ ଜେତବଳେ ଆପ୍ ଆପଣ ସମ୍ପୂର୍ଣ ରୂପରେ ନିଜକୁ ମନନିବେଶ କରୁଛନ୍ତି ସମ୍ପୂର୍ଣ୍ଣ ରୂପରେ ନିଜ ସ୍ୱପ୍ନ ଆଗରେ ଆପଣ ସମର୍ ପଣ କରୁଛନ୍ତି ତେବେ ମତେ ଲାଗେ କି ସ୍ଵୟଂ ସୃଷ୍ ତି ମଧ୍ୟ ଚାହେଁ କି ଆପଣ ଆପଣଙ୍କ ସ୍ୱପ୍ ନକୁ କିପରି ଭାବରେ ଆଁ ଜିତିପାରିବେ ଆପଣ ଆପଣ ସ୍ୱପ୍ନର କିପରି ଭାବରେ ଆହୁରି ପାଖକୁ କୁ ଆସିପାରିବେ ପ୍ରକୃତରେ ମୁଁ କହିବାକୁ ଚାହିଁବି ଏମିତି ବହୁତ୍ ଅ ଲୋକ ସାଙ୍ଗରେ ମୁଁ ସାକ୍ଷାତ୍ କାର କଲି ଆଉ ସେମାନଙ୍କର କାହାଣୀ ମଧ୍ୟ ଯେତେବେଳେ ମୁଁ ଶୁଣିବାକୁ ପାଇଲି ମତେ ନିଜେ ମଧ୍ୟ ବହୁତ ଖୁସି ତି ଲାଗିଲା ଆଉ ବହୁତ୍ ଶିଖିବାକୁ ମିଳିଲା ସେଇପରି ଭାବରେ ଜଣେଥିଲେ ଗୋଟେ ମହାନ ଉଦ୍ ଦ୍ୟୋଗପତି ଜଣେ ମହାନ୍ ଉଦ୍ୟୋଗପତି ଯା ଯାହାଙ୍କ ନାମ ହଉଛି ଶ୍ରୀକାନ୍ତ ବୋଲି କହିକି। ଅ ପିଲାବେଳୁ ସେଅ ତାଙ୍କର ଆଖି ନାହିଁ ପିଲା ଭଳି ତାଙ୍କର ମାନେ ଚକ୍ଷୁ ହୀନ ହି କି ଲୋକ ତାଙ୍କୁ କହିଲେ ଇଏ ବଡ଼ହେଲେ କଣକରିବେ ଇଏ ତ କେବଳ ଭିକ ଭିକ ହିଁ ମାଗିବେ ଭି କାରି ହିଁ ନିଜ ଜୀବନ କାଟିବେ ବୋଲି କିନ୍ତୁ ସେଇ ସମୟରେ ସେ ନିଜ ବାପା ମାଙ୍କୁ କହୁଥିଲେ କି ମୋତେ ଆପଣ ପାଠ ପଢ଼ାନ୍ତୁ। ମୁଁ ଭିକ ମାଗିବିନି ମୁଁ ନିଜ ସ୍ତରରେ ଗୋଟେ ବହୁତ ବଡ଼ ଅନୁଷ୍ଠାନ ସୃଷ୍ଟି କରିବି ନିଜ ସ୍ତରରେ ମୁଁ ଗୋଟେ ଗୋଟେ ବହୁତ୍ ବଡ଼ ଅ କାର୍ଯ୍ୟାଳୟ ସ ଆରମ୍ଭ କରିବି ଅ କିଛି ବର୍ଷ ପରେ ସେ ଜାଣିଲେ ପ୍ରତିଟି କ୍ଷେତ୍ରରେ ସେ ତାଙ୍କୁ ସରକାରଙ୍କ ତରଫରୁ ମଧ୍ୟ ସାହାଯ୍ୟ ସହଯୋଗ ମିଳିଲା ଧୀରେ ଧୀରେ କରି ନିଜର କାର୍ଯ୍ୟକ୍ଷେତ୍ରରେ ମଧ୍ୟ ତାଙ୍କର ବହୁତ୍ ବଡ଼ ମା ତ୍ରାରେ ଉନ୍ନତି ରହିଲା ଆଉ ଆଜି ସମସ୍ତ ବିଶ୍ବବାସୀଙ୍କ ନଜରରେ ସେ ଗୋଟେ ବହୁତ୍ ମହାନ୍ ଉଦ୍ୟୋଗପତି ହିସାବରେ ଆସିଛନ୍ତି ସେ ମଧ୍ୟ ସୁଯୋଗ ପାଇଲେ କିଏ ଆମର ସ୍ଵର୍ଗତ ରାଷ୍ଟ୍ରପତି ଆଁ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ସହିତ ମଧ୍ୟ ସାକ୍ଷାତ୍ କରି କରିବାରେ ଆଉ ନିଜ ଏ ପିଜେ ଅବଦୁଲ୍ କଲାମ୍ ମଧ୍ୟ ତାଙ୍କ ସାଙ୍ଗରେ କଥା କଥା ହେବା ପରେ ତାଙ୍କୁ ପଚାରିଥିଲେ କି ତମ ପାଇଁ ମୁଁ କଣ କରିପାରିବି? ତମେ କଣ ହେବାକୁ ଚାହୁଁଛ ବଡ଼ ହେଁଇ? ତୋ ତାଙ୍କର ଯେତେବେଳେ ଆପଣ ଉତ୍ ଉତ୍ତର ଶୁଣିବେ ଆପଣ ମଧ୍ୟ ଆବାକ୍ ହେଇଯିବେ ଆଶ୍ଚର୍ଯ୍ୟ ଚକିତ ହେଇଯିବେ ତାଙ୍କର ଉତ୍ତର ହିଁ ଥିଲା କି ମୁଁ ଭାରତ୍ ତର ଅ ସର୍ବପ୍ରଥମ ଚକ୍ଷୁ ହିନ ରାଷ୍ଟ୍ରପତି ହେବାକୁ ଚାହୁଁଛି। ଯାହା ପ୍ରକୃତରେ ସମ୍ପୂର୍ଣ୍ଣ ଶରୀର ମଧ୍ୟରେ ଆପଣଙ୍କ ସିହରଣ ଖେଳେଇ ଦିଏ।
ନିହାତି ନିହାନ୍ତି ଏବେ ଆପଣ କହିଲା ବେଳେ ବି ମୋର ହଁ ହୁଁ ହଁ
କାର ଅନ୍ତ ନାହିଁ ସ୍ୱପ୍ନର କୌଣସି ପ୍ରକାର ଅନ୍ତ ନାହିଁ ମାନେ ସିଏ ଆମକୁ ଦେଖେଇଲେ କି ଆପଣ ସ୍ୱପ୍ନକୁ କେବେ ମଧ୍ୟ ଚକ୍ଷୁରେ ଦେଖନ୍ତି ନାହିଁ କେବେ ମଧ୍ୟ ଆପଣ ଆ ଖିରେ ଦେଖନ୍ତି ନାହିଁ ସ୍ୱପ୍ନ ଦେଖିବା ପାଇଁ ଆପଣଙ୍କର ମନ ହି ଦରକାର୍ ଯେତେବେଳେ ଆପଣଙ୍କର ଖୋଲା ମନ ରହିଥାଏ। ତେବେ ଆପଣ ବହୁତ ପ୍ରକାରର ସ୍ୱପ୍ନକୁ ଆପଣ ସାକାର କରିବାରେ ସ କ୍ଷମ ହୁଅନ୍ତି ଯାହାକି ପ୍ରକୃତରେ ଏହିପରି ଲୋକ ଆମ ସମାଜରେ ଗୋଟିଏ ଉଦାହରଣ ହୋଇ ଲୋକଙ୍କୁ ଭିତରେ ଜ୍ଞାନର ଗଙ୍ଗାକୁ ବହି ଥାଉଛନ୍ତି। ଲୋକଙ୍କ ଭିତରେ ପ୍ରକୃତରେ ଶିକ୍ଷା କଣ ତାହା ଶିଖାଇଥାନ୍ତି। ଆଜି ଆପଣଙ୍କ ଶରୀରରେ କିଛି ମଧ୍ୟ ଅଙ୍ଗ କାମ କରୁ କିମ୍ବା ନ କରୁ କିନ୍ତୁ ଯେତେବେଳେ ଆପଣ ରାଜି ଅଛନ୍ତି କି ମୁଁ ଶିକ୍ଷାକୁ ଆପଣେଇବି ବିଦ୍ୟାକୁ ଆପଣେଇବି ଆଉ ସେହି ଶିକ୍ଷା ବଳରେ ଆଜି ମୁଁ ଛିଡ଼ା ହେଇପାରିବି, ସେ ଶିକ୍ଷା ବଳରେ ଆଜି ମୁଁ ସମ୍ପୂର୍ଣ୍ଣ ଦୁନିଆକୁ ଦେଖିବି। ତ ତାହା ହେଉଛି ପ୍ରକୃତରେ ଶିକ୍ଷାର ଗର୍ବ ଆଉ ଗୌରବ। ଆଜି ଯୋଉମାନେ ଯୋଉ ଦିବ୍ୟାଙ୍ଗ ମାନେ ଆଜି ସେମାନଙ୍କର ଦିବ୍ୟ ଅଙ୍ଗରେ ଏହି ଜିନିଷକୁ ଆପଣେଇଛନ୍ତି ଶିକ୍ଷାର ମାନେ ମାନ ବଢେଇଛନ୍ତି ମୋ ମତରେ ତାହା ଆଜି ସମ୍ପୂର୍ଣ ସମାଜ ମାଧ୍ୟମରେ ଲୋକ ଆଜି ତାଙ୍କୁ ଦେଖୁଛନ୍ତି ସେମାନଙ୍କ ପାଇଁ ଛିଡ଼ା ହେଇ କରତାଳି ମାରୁଛନ୍ତି।
ହଁ ନିହାତି ନିହାତି ମାନେ ଆପଣ ସେ ଶ୍ରୀକାନ୍ତ ସାରଙ୍କର କଥା କହିଲେ ମାନେ ଆ ଉଁ ଯେବେ।
ଚକ୍ଷୁ ଦ୍ଵାରା ହିଁ ଆମେ କହୁ ଯେ ପାଠ ପଢି ହୁଏ ବା ଆ କୌଣସି ଜିନିଷ ପଢି ହୁଏ କିନ୍ତୁ ତାଙ୍କର। ଚକ୍ଷୁ ବାଧା ଦେଲାନି ତାଙ୍କର ପାଠ ପଢିବାର ସ୍ୱପ୍ନକୁ। ତାଙ୍କର ଚକ୍ଷୁ ବାଧା ଦେଲାନି ତାଙ୍କର ଅ ଦୁନିଆ ଦେଖିବାର ସ୍ୱପ୍ନକୁ। ତ ଯଦି ଆମେ ଦେଖିବା ସେ ଚକ୍ଷୁ ନ ଥାଇ ମଧ୍ୟ। ସେ ଚାହିଁଲେ ଯେପରି ସିଏ। ପାଠର ଅ ପ୍ରତ୍ୟେକଟି ଅ ଶବ୍ଦକୁ ପ୍ର ପାଠର ପ-ପ୍ରତେ କ ଟି ଶବ୍ଦକୁ ସେ ପଢିବା ପାଇଁ ସେ ଅ ଉଁ ଅ ଉଁ ଇ ଈ ଇ-ଇଚ୍ଛା ପ୍ରକାଶ କଲେ ଏବଂ ବହୁତ ଭଲ ଭାବରେ ସେ ଆଗାମୀ ଦିନରେ ଯାଇକି ଏକ ପ୍ରଖ୍ୟାତ ଲୋକ ତାଙ୍କୁ ଆଉ ଚ ହୀନ ବୋଲି କିଏ କହିଲେନି ତାଙ୍କୁ ସେ ଅ କହିଲେ ଗୋଟେ ଅ ନି ନିହାତି ଅ ଗୋଟେ ଆଉ ଚକ୍ଷୁ ହୀନ ତାଙ୍କର ପରିଚୟ ରହିଲାନି ରହିଲା ଯେ ସେ ଗୋଟେ ବଡ ବିଜନେସ୍ ମେନ୍ ସେ ଗୋ-ଗୋ-ଗୋଟେ ବଡ ଅ ପ ପ୍ର ପ୍ରଖ୍ୟାତ ବ୍ୟକ୍ତି ହିସାବରେ ତାଙ୍କର ପରିଚୟ ରହିଲା ତାଙ୍କୁ ଆଉ ଚକ୍ଷୁ ହୀନ ବୋଲି ତାଙ୍କ ସମାଜ କିଏ ଡାକିଲାନି। ବାସ୍ତବରେ ଗୋଟେ ବଢିଆ ଘଟଣା ଆପଣ ଅ ଉ କହିଲେ। ଆଉ ମୋର ହୃଦୟକୁ ବହୁତ ଛୁଇଁଲା ଏମିତି ଆମେ ଯଦି ଦେଖିବା ଗୁଡାଏ ଅ ଲୋକ ଓ ଯୋଉମାନେ କି ଆମର ଅଲମ୍ପିକ ରେ ମଧ୍ୟ ଦେଖୁଛୁ ଆମେ। ପାୟଲ ନାଗ ବୋଲି ଜଣେ ଅଛନ୍ତି ଓଡିଶାରୁ। ସେ ଅ ତାଙ୍କର ହାତ ଦୁଇଟା ନାହିଁ କିନ୍ତୁ ଦ ଦିବ୍ୟାଙ୍ଗରେ ଗଣିୟ ସେ କିନ୍ତୁ ବର୍ତ୍ତମାନ ସିଏ ଅ ଅ ପୃଥିବୀର ଏକ ଚାମ୍ପିୟନ ହିସାବରେ ଗଣୀୟ ହଉଛନ୍ତି ଆ ଆରଚେରୀ ରେ ଆ ସ ସିଏ ଅ ବହୁତ ନାମ ହାସଲ କରିଅଛନ୍ତି ତାଙ୍କର ବି ଉଦାହରଣ ବହୁ ତ ଅତୁଳନୀୟ କଣ କହିବା ପାଇଁ ଚାହୁଁଛନ୍ତି ଆପଣ ତାଙ୍କ ବିଷୟରେ।
ନିଶ୍ଚିତ ରୂପରେ ଆପଣ ଯେମିତି କହିଲେ ଏପରି ଅଶରନ୍ତି ଘଟଣା ଅଛି ଯାହା ଆମ କୁ ଅନୁପ୍ରାଣିତ କରେ। ଯାହା ଆମକୁ ଆମର ଦୁଃଖ ସମୟରେ ସିଏ ଆମକୁ ଶିଖାଏ କି ପ୍ରକୃତରେ ଆମ ପାଖରେ ତ ସବୁ କିଛି ଅଛି ଶାରୀରିକ ଓ ମାନସିକ ସ୍ତରରେ ଆମେ ବହୁତ ଭଲ ରୂପରେ ଅଛୁ। ତେବେ ଆମ ସାଙ୍ଗରେ ହଉଥିବା ଜିନିଷ ପ୍ରକାରକୁ ଆମେ ଲଢ଼ିପାରିବୁ ତାଠୁ ଆମେ ଶିଖିପାରିବୁ ତ ଏ ଏପରି ଆମ ପାଖରେ ଅସରନ୍ତି ଉଦାହରଣ ରହିଛି ମଧ୍ୟ ଯାହା ପ୍ରକୃତରେ ମାନବ ସମାଜ ପାଇଁ ଗୋ ଗୋଟେ ବହୁତ ଅ ବିରାଟ ବଡ ମାନେ ଅନୁପ୍ରାଣର ଅ କେନ୍ଦ୍ର ପାଲଟି ଯାଇଛି ଆଉ ଯେପରି ଆପଣ ମାନେ ଉଦାହରଣ ଦେଲେ ପାୟଲ ନା ଗ ଙ୍କର ତ ମୁଁ କହିବାକୁ ଚାହୁଁଛି ଯେତେବେଳେ ପିଲାବେଳେ ତାଙ୍କୁ ମାନେ ବିଜୁଳି ମାରିବା ଯୋଗୁଁ ତାଙ୍କର ଦୁଇଟି ହା ହାତ ତ ନାହିଁ ତା ଛଡା ତାଙ୍କ ଦୁଇଟି ଗୋଡ଼ ମଧ୍ୟ ନାହିଁ। ତ ଆପଣ କେବେ ମଧ୍ୟ ଏମିତି ଭାବନା ମଧ୍ୟ କରିପାରିବେନି। କି ଆପଣଙ୍କ ଗୋଟେ ମଣିଷ ଅଛି ଯାହାର ହାତ ନାହିଁ କିମ୍ବା ଗୋଡ ନାହିଁ। ସମ୍ପୂର୍ଣ୍ଣ ରୂପରେ କେବଳ ମଝି ଶରୀରଟି ରହିଛି ତାହେଲେ ଜୀବନରେ ସେ କଣ କରିବେ ପ୍ର କୃତରେ ମାନେ ନିଜର ଶଯ୍ୟା ଉପରେ ଶୋଇ ଶୋ ଇ ସେ ଜୀବନ କୁ ଭାବିବେ କେତେବେଳେ ମୋ ମୃତ୍ୟୁ ଆସିବ ଆଉ ଶେଷ ରେ ମୁଁ ମୃତ୍ୟୁ କୁ ଆଲିଙ୍ଗନ କ କରି ଏକ ଦୁନିଆକୁ ଛାଡ଼ି ଚାଲିଯିବେ କି ନ୍ତୁ ତାହା ନଥିଲା ପାୟଲ ନାଗ ଙ୍କ କ୍ଷେତ୍ରରେ ଅଦ୍ଭୁତ ସେହି ଭା ବନା ଅ ବୀରତ୍ୱ ର ସାହସ ସେ ପ୍ରଦାନ କରିଥିଲେ ତାହା ଦେଖି ଆଜି କା ଯୁଗର ମାନେ ଗୋଟେ ବହୁତ ବଡ଼ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା। ସିଏ ନିଜେ ମଧ୍ୟ। ଅମ ନିଜେ ମଧ୍ୟ ଇଣ୍ଟରନେଟ ସାହାଯ୍ୟରେ ଲେଖି ପଠାଇଥିଲେ ମୁଁ ଜୀବନରେ ଯେତେବେଳେ ମଧ୍ୟ। ଦୁଖ କଷ୍ଟ କିମ୍ବା ପୀଡ଼ାର ଶିକାର ହେବି ଆଉ ନିଜକୁ ଏକୁଟିଆ ମନେ କରିବି ତେବେ ମୁଁ ପା ୟଲ ନାଗଙ୍କର କାହାଣୀ ପଢିବି ଓ ତାହା ସେଇ କାହାଣୀରୁ ଅନୁପାଣିତ ହେବି କି ଏମିତି ଗୋଟିଏ ଆ ଆଦିବାସୀ ଝିଅ ଯିଏ ଏତେ ତଳ କ୍ଷେତ୍ରରୁ ଆସୁଛି। ସେଠାରେ ତାର ଜୀବନ ଏତେ ଅସ୍ତବ୍ୟସ୍ତ ମଧ୍ୟରେ ରହିଛି। ନା ଶରୀରରେ ତାର ହାତ ରହିଛି ନା ଶରୀରରେ ତାର ଗୋଡ଼ ରହିଛି କିଛି ମଧ୍ୟ ନାହିଁ ଆଉ ଏତେ ସବୁ ଭି ଭିତରେ ମଧ୍ୟ ଯାନ୍ତ୍ରିକ ଗୋଡ଼ ଲଗେଇ ସିଏ ଏମିତି ଏକ ଖେଳ ମଧ୍ୟରେ ପ୍ରବେଶ କଲା ଯାହା ସମ୍ପୂର୍ଣ୍ଣ ରୂପରେ ହାତ ଗୋଡ଼ ଥାଇ ମଧ୍ୟ ଲୋକ ଥରହର ହୋଇଯାନ୍ତି। କିନ୍ତୁ ସେହି କ୍ଷେତ୍ରରେ ନିଜ ହା ତ ନଥାଇ ମଧ୍ୟ ସିଏ ଧନୁତିରକୁ ଏମିତି ଭାବରେ ଶଯ୍ୟା କଲା ନିଜେ ସ୍ଵୟଂ ଆକାଶ ମଧ୍ୟରେ ଦୁର୍ଗ ମଧ୍ୟରେ ନିଜେ ମହାନ ଧନୁ ଅର୍ଜୁନ ମଧ୍ୟ ଭାବୁଥିବେ କର୍ଣ୍ଣ ମଧ୍ୟ ଭାବୁଥିବେ ଏହିପରି ଝିଅ ଯଦି ଆସିଗଲେ ତାହା ହେଲେ ଅର୍ଜୁନ ଆଉ କର୍ଣ୍ଣ ନାହିଁ କେବଳ ପାୟଲ ନାକର ନାମ ରହିବ ସମପ ପୂର୍ଣ୍ଣ ବିଶ୍ୱବାସୀଙ୍କୁ ସିଏ ଦେଖେଇଦେବେ ଯେତେବେଳେ ଏହିପରି ଝିଅ ଆସେ ତେବେ ବିଶ୍ୱର ସବୁଠୁ ବଡ଼ ଧନୁର୍ଦ୍ଧର ମଧ୍ୟ ତାଙ୍କ ସମ୍ମୁଖରେ ନତମସ୍ତକ ହେଇଯିବ କି ଆମ ପାଖରେ ତ ହାତ ରହିଛି ଆମ ପାଖରେ ତ ଗୋଡ ରହିଛି ଆମ ପାଖରେ ତ ବୁଦ୍ଧି ରହିଛି ଆମ ପାଖରେ ବିବେକ ରହିଛି କିନ୍ତୁ ଏପରି ଏକ ଝିଅ ଆସେ ଯାହା ପାଖରେ ଏ ସବୁ କିଛି ମଧ୍ୟ ନାହିଁ କିନ୍ତୁ ଅଛି କେବଳ ତାଙ୍କର ଅସରନ୍ତି।